ହାଲୋ! ହଁ, କିଏ କହୁଥିଲେ?
ମୁଁ ଭୁବନେଶ୍ୱରରୁୁ କହୁଥିଲି, କୁହନ୍ତୁ।
ଓଃ, ହଁ। ଭୁବନେଶ୍ଵର କ'ଣ ପୁରା ଟାଉନ ଉପରେ ନା ବାହାରେ କୋଠି ଅଛନ୍ତି।
ନାଇ, ଟାଉନ ଉପରେ ଅଛି।
ଆଃ ଏଇ ଖଣ୍ଡଗିରୀ ପା ଓଃ ହଁ, ଆଉ ସଂଧ୍ୟା ବେଳେ ସବୁ କ'ଣ ଚାଲିଛି?
ସନ୍ଧ୍ୟା ବେଳେ ଚା ଫା ପିଇକି ଏଠି ବସିଛୁ ଆଉ, ସନ୍ଧ୍ୟା ଦେଇକି ଆଉ।
ହଁ, ସେଇଆ କହିଲି ମୁଁ ପୂଜା ସରିଲାଣି ନା ନାଇଁ ସନ୍ଧ୍ୟାବେଳେ। ଏବେ ତ ଆମ ମୋର ତ ଏଇନା ସାଙ୍ଗେ ସାଙ୍ଗେ ପୂଜା ସରିଲା ଆସିଲି। ତାପରେ ଖାଇବା ପିଇଆ କରିବା ଆଉ।
ଖାଇବା ପିଇବା କଣ ବନେଇବେ?
ସନ୍ଧ୍ୟାବେଳେ ପିଲା ମୋର ଯୋଉ ଦିଟା ଝିଅ ଆମେ ମିଶିକି ରହୁଛୁ ନା ପରିବାର ବଡ଼ ଜା' ଦିଇ ଜଣ ରହୁଛନ୍ତି, ତାଙ୍କର ଗୋଟେ ଗୋଟେ ଛୁଆ। ତ ସବୁ ସ୍କୁଲ ଯାଇଥିଲେ ଆସିକି ଏ ସାଢେ ତିନିଟାରେ ପହଞ୍ଚିଛନ୍ତି, ଯାହା ସବୁ ଖାଇଛନ୍ତି ଏଇନା ସନ୍ଧ୍ୟା ସାତଟା ବେଳକୁ କହିବେ ଯଦି କ'ଣ ଏଇ ଓଟସ୍ କରିଦେବି ନହେଲେ ନାଇଁ କିଏ ମାଗିବ ଗଣ୍ଠେ ପକୁଡି ଫକୁଡି ଛାଣିଦିଏ, ଏମତି ତ ଆଉ କଣ। ଯାହାି ନ ଖାଇଲେ ପୁଣି ଜିପାଠ ପଡ଼ିବେନି ବସି।
ପିଲାମାନଙ୍କ ତ ଦରକାର ଆଉ।
ହଁ। ଛୁଆ ମାନେିକେ ତି ଖାଇବାକୁ ଗଟେ ଆମର ସିନା ବଡ ଲୋକ ହେଲେ ଆମ ମାନଙ୍କର ଟିକେ ମାନେ ଖାଇବା ଆ ହଜ ଛୋଟ ଛୁଆ ଖେଳିଛନ୍ତି ବୁଲୁଛନ୍ତି ତାଙ୍କ ସବୁ ହଜମ ହେଇଯାଉଛି ଆହୁରି ଖାଇ ଆଉ।
ହଁ ପିଲାମାନଙ୍କୁ ଏଟା ବା ପିଲାମାନଙ୍କୁ ଖାଇବା ଟାଇ। ଆମେ ବି ଆମ ପିଲା ବେଳେ ଖାଉଥିଲେ। ଏବେ ସିନା ଏଜ ହେଲାଣି।
ସେଇ।
ଆଉ କୋଉଠୁ କହୁଥିଲେ କହିଲେ??
ଆମ ଘର ଏଇ ଜଟଣୀ।
ଜଟଣୀରୁୁ କହୁଥିଲେ ନା।
ହଁ ହଁ। ଜଟଣୀରେ ଯୋଉ ନାଇଜର ଖୋଲା ହେଇଛି ଯୋଉ ଗବେଷଣା କେନ୍ଦ୍ର।
ହଁ ମୁଁ ଯାଇନି ଜଟଣୀଟା କେତେବେଳେ ମୁଁ କହିପାରିବିନି ଆଉ।
ସେ ଆମର ପୁରା ବି ଛୁଆରେ ମାରିଲେ ବି ଜଣାପଡ଼ିୁଯିବ ନାାଇଁ ଜରା ଆ ଇଟି ସେଇଠି ଘର ଆଉ।
ହଁ ହଁ।
ଆଉ ଜଟଣୀ ଦେଲେ ଆସିନାହିଁ ଆପଣ କେବେ?
ନା ନା ଜଟଣୀ ସେମିତି କିଛି କାମ ଫାମ ପଡନି ତ ମୋ ସାଙ୍ଗ ଧରିକି ସମସ୍ତେ ଅଛନ୍ତି ଡାକୁଛନ୍ତି। ଯୋଉ ଜଟଣ ଯାତ୍ରା ହୁଏ କିନ୍ତୁ ମୁଁ କେତେବେଳେ ଯାଏନି ହଁ। ଯାଇନି କେତେବେଳେ ଆଉ ଯ ଟାଇମ ପାଉନି ଆଉ ଯିବା ପାଇଁ।
ଗଣେଶ ପୂଜା କେତେବେଳେ ଆସନ୍ତୁ ବଢିଆ ଲାଗିବ।
ଆ ସମୟ ହଉନି ବା ଯିବା ପାଇଁ ଦେଖିବା କେତେବେଳେ ଯିବା ଆଉ।
ନାଁ ଜଟଣୀ ଟା ଆମର ପ୍ରସି ସୁଧନାପରାା ଓଡ଼ିଶା ଭିତରେ ଜଟଣୀ ଗଣେଶ ପୂଜା ପ୍ରସିଦ୍ଧ। ଗଣେଶ ପୂଜାରେ ଆମ ଆ ଏମିତିକି ମାନେ ଯେ ଘରେ ଘରେ ଗଣେଶ ବସନ୍ତି ଖାଲି ନୁହେଁ କି ସେ ଯେଉଁ ମାନେ ଯେ ଯୋଉ ସହରରେ ମାନେ ପୁରା ଘରେ ଆମ ଆମ ଘରେ ତ ଗଣେଶ ବି ପୂଜା ହୁଏ। ଆଉ ଯାହା ଯାହା ଆମ ଘରେ ଯାହା ପୂଜା ନ କରିବାକୁ ଆମର ସେ ବାବା। ଥରେ ଏମିତି ଫୁଲ ତୋଳିବାକୁ ଯାଇଥିଲେ ମାନେ ତାଙ୍କ ପାଦ ପୁରା ରକ୍ତ ହେଇକି ସେଇଠୁ ଚାଲି ଆ ଚାାଲି ଆଉଛନ୍ତି କଣ ରକ୍ତ ସେଠୁ ଆମେ କହିଲୁ କଣ ରକ୍ତ କଣ ବାଜିଗଲା। କଣ ହେଇଛି ବ୍ୟସ୍ତ ହେଇଗଲେ ଆଉ କହିଲେ କଉଠି କଣ ହେଲା କଣ ନ ଦେଖିଲି ଗୋଟେ ଭୟ ଲାଗିବ ନା କଣ କଣ ହେଇଛି ବୋଲି ସେ ଜାଗାରେ ଦେଖିଲା ବେଳକୁ କ ଗୋଟେ ଗଣେଶଙ୍କର ଶଣ୍ଣ୍ଡ ସେ ପୁଣି ଦକ୍ଷିଣ ଆଡ଼ିକି ମୁହଁ ସେ ଶଣ୍ଢ। ସେ ଶଣ୍ଢ ବାଜିକି ମାନେ ପିତ୍ତଳ ଗଣେଶ ତ ସେ ସୁଣ୍ଡ ବାଜିକି ତା ଗୋଡ଼ ପଣା ହେଇଯାଇଛି ଆଉ ସେ ପଠୁ ସେ ଗଣେଶଙ୍କ ମୂର୍ତ୍ତି ପାଇଛ ଆଣିକି ଘରେ ରଖିକି ଗଣେଶ ପୂଜା ପ୍ରତିିବର୍ଷ ହଉଛି ଆଉ କଣ।
ଆପଣ ନିଜେ କରୁ
ହଁ ହଁ। ହଁ ସେଠୁ ମାନେ ମୂର୍ତ୍ତି ଆସୁଛନ୍ତି ତାଙ୍କ ବିସର୍ଜନ ସବୁ ଯେମିତି ହବା ତାଙ୍କ ସିଏ ପୂଜା ପାଉଛନ୍ତି। ଛନ୍ତି ପ୍ରତିବର୍ଷ ଡାକିକି ମାଇନାଙ୍କୁ ଡାକିକି ଘରେ ଯେମିତି ସବୁ ପୂଜା ଗଣେଶଙ୍କର ସକାଳୁ ପୁଷ୍ପାଞ୍ଜଳି ଦେବାଠୁ ଧକି ସବୁ ହେଉଛି ଆଉ। ଅଲଗା ଆମ ଯେଉଁ ମୂର୍ତ୍ତି କିନ୍ତୁ ବି କିଣା ହେଉଛି। ଦୁଇ ତିନି ଦିନ ଗଲେ ସେମାନେ ଦେଖିକି ବିସର୍ଜନ କରିଦଉଛୁ ଆଉ। ତମର ସବୁ କଣ ସବୁ ପୂଜା ସବୁ ଘରେ ଭଲ ଭଲ ହୁଏ।
ଆମ ଆଡେ ହୁଏ ଦଶହରା ହୁଏ ବଡ ପର୍ବ ଦୀପାବଳି।
ମାନେ ଏଇଟା ଭୁବନେଶ୍ୱରର କଣ ଶାଶୁ ଘର ନାାଇ କଣ?
ନ ନାଇଁ ଶାଶୁଘର ବାପା ଘର ନାଗଡ ଜିଲ୍ଲାରେ ଆମେ ରହୁଛୁ ଭୁବନେଶ୍ଵରରେ।
ହଁ।
ଆମର ଏଠି ଦୋକାନ ହଁ ଦୋକାନ ଅଛି ତ ଏଠି ସେଥିପାଇଁ ଆମେ ଏଇଠି ରହୁଛୁ ଆଉ।
ହଁ। ତାହେଲେ ସେପଟେ କଣ ଦସହରା ଭଲ ହୁଏ।
ହଁ ଦଶହରା ଭୁବେନେସର ରେ ଭଲ ହୁଏ ଆସୁନାହାନ୍ତି ବୁଲିକି ଯିବେ ଏଥରକ।
ହଁ ଦଶହରା ତ ତମେ ଯାଉ ଏ ସ୍ଵାମୀ ଚାକିରି କରନ୍ତି ନା ସେଇ ମଞ୍ଚେଶ୍ଵରରେ। ସେଇ ଯୋଗୁ ସେ ଜାଉ ହୁଁ ଦଶରା। ବେଳକୁ ଆମର ତ ମେ ମାନେ ସେଇ ଟାଇମ୍ ରେ ଅଛୁ ମେନ ବୁଲିବା ଟାଇମ୍ ମଞ୍ଚେସରେ। ହଁ। ଆଉ ଆପଣ ଯୋଉ ନୟାଗଡ ରେ ସବୁ ଭଲ ଭଲ ଜାଗା ଅଛି ତ ବୁଲିଥିବେ ବଢିଆ ମଜା କରୁଥିବେ।
ହଁ ନୟାଡରେ ଅଛି ଯୋଉ ଫତେଗଡ ରାମ ମନ୍ଦିର ଅଛି ବୈଷ୍ଣବୀ ଦେବୀ ମାଙ୍କ ମନ୍ଦିର ଏବେ ନୂଆ ହେଇ ଛି। ଆଉ ଦକ୍ଷିଣ କାଳି ମନ୍ଦିର ନୟାଗଡ ରେ ଓଡଗାଁ ସଉଳନ କୂଳ ଲଡୁ ବାବା।
ମୁଁ ସେଇଗୁଡ଼ାକ ବା ଯାଇନି ଏଇ ଯୋଉ ସ ଲଡୁ ବାବା କହନ୍ତି ବଢିଆ ମୁଁ ଯାଇନି କେବେ।
ଯିବ କେତେବେଳେ ବଢିଆ ବାବାଙ୍କର।
କାମନା ସବୁ ପୂର୍ଣ୍ଣ ହୁଏ ଯୋଉ ଦେଖଉନି କି ଆଜିକାଲି। ମୋବାଇଲ ରେ ଠାକୁରଙ୍କ ର ମହିମା ବହୁତ ବେଲି। ହୁଁ ଆଉ ଯୋଉ ଫତେଗଡ ରାମ ମନ୍ଦିର ଟା ସେ କେମିତି ହେଇଛି।
ସେ ଭଲ ମୁଣ୍ଡିଆ ଉପରେ ହେଇଛି ଆଉ ଭଲ ଠାକୁର ଅଛନ୍ତି ରାମ ଲକ୍ଷ୍ମଣ।
ହଁ ସେ ଅଯୋଧ୍ୟାରେ ବା ରାମ ହଁ।
ଯିବେ କେତେବେଳେ ଆଉ ମୁଁ କହିଲି ଜି ଆସିବେ କେବେ ବୁଲିକି ଜି ଯିବେ ଆଉ ନାୟାଗଡ ଜିଲା ଆଉ।
ଯେବେ ପ୍ରତିଷ୍ଠା ହେଇଥିଲା ସେବା ପ୍ରତିଷ୍ଠା ହେଲେ ସେବେ।
ହଁ ଅଯୋଧ୍ୟା ଯୋଉ ଦିନ ପ୍ରତିଷ୍ଠା ହେଇ ଥିଲା ସେଦିନ ରାମ ମନ୍ଦିର ଫତେଗଡ ରାମ ମନ୍ଦିର ପ୍ରତିଷ୍ଠା ହେଇଥିଲା।
ହଁ। ବାବା ଆ ଯୋଉ ଜଗନ୍ନାଥ ମନ୍ଦିର କହନ୍ତି ସେଇପଟେ ଅଛି ଯୋଉ କୋଉ ଗୋଟେ ନଦୀ କୂଳରେ ନା କଣ କହନ୍ତି ସେଟା।
କଣ୍ଟିିଲ ମହାନଦୀ।
ଜଗନ୍ନାଥ ମନ୍ଦିର ଅଛି ସେ ଯାଇ।
ହଁ ଆମ ଶାଶୁଙ୍କ ଘର ଗାଁ ବା।
ଆଉ ଗୋଟେ କଣ କହନ୍ତି ଜଗନ୍ନାଥ ମନ୍ଦିର ଗୋଟେ କୋଉ ଅଛନ୍ତି ବେଲି।
ଜଗନ୍ନାଥ ମନ୍ଦିର ତ କେତେ ଅଛି ନୟାଗଡ। ଜିଲ୍ଲାରେ ପ୍ରାୟ ଜଗନ୍ନାଥ ମନ୍ଦିର। ବୁଲିବା ପାଇଁ ନୟାଗଡ ଜିଲ୍ଲା ଟା ହିଁ ମାନେ ତମେ ବୁଲି ପାରିବନି ଏତେ ମନ୍ଦିର ଅଛି। ବୁଲିବା ଜାଗା ଅଛି ଡ୍ୟାମ ଅଛି ଖଣିପୁଡା ଡ୍ୟାମ ଗୋଟେ ଅ ଦଶପଲା ଡ୍ୟାମ ଗୋ ଗୋଟେ।
ଅ ହ।
ଏତେ ଡ୍ୟାମ ହଁ ଏତେ ମନ୍ଦିର ଏତେ ଡ୍ୟାମ। ବୁଲିବା ଜାଗା ଅଛି ବଢିଆ ବଢିଆ ଜାଗା ଅଛି ଆପଣ ଖାଲି ଟାଇମ୍ ବାହାର କରି ବୁଲିବା ଟା ହଉଛି।
କଣ୍ଟିଲୋ ନିଳମାଧବ ଥରେ ମୁଁ ଯାଇଥିଲି ଛୋ ମାନେ ବହୁତ ବର୍ଷ ହେଇ ଗଲାଣି ସେଠୀ ଉଚ୍ଚା ଉଚା ପାହ ପାହାଚ ବହୁତ ନା।
ହଁ ଏବେ ଆହୁରି ହେଇଗଲାଣି ଏବେ ଆହୁରି ବଢିଆ ହେଇଗଲାଣି ହଁ।
ସେତେବେଳେ ହୁଁ ସେପଟେ ଟିକେ ପାହାଡ ପାହାଡ ଭଳିଆ ଲାଗେ। ସେତେବେଳେ ଯୋଉ ଯାଇଥିଲି।
ହଁ ପାହାଡିଆ ଜାଗା ତ ପାହାଡ ଉପରେ ଠାକୁର ଅଛନ୍ତି ଆଉ।
ଆ ଆମ ଏଇ ଯୋଉ ଖୋର୍ଦ୍ଧାରେ ବରୁଣେଇ ଆସିଛନ୍ତି ନା ଆସି ନାହାନ୍ତି।
ନାଇଁ ମୁଁ ଶୁଣିଛି ଯିବା ପାଇଁ ଇଚ୍ଛା ହଉଛି ଡୋରି ନ ଲାଗିଲେ କୁଆଡେ ଯାଇ ହବନି ମାଆଙ୍କ ର ହଉ କି। ବାବାଙ୍କର ହଉ ଯୋଉଠି ଗୋଟେ ହଉ ସେ ଠାକୁର ନ ଚାହିଁଲା ପର୍ଯ୍ୟନ୍ତ ଆମେ ଯାଇପାରିବାନି।
ହଁ ଏଇଟା ଯାହା କହିଲେ ସତ କଥା।
ଇଛା ନହେଲେ ଯାଇ ହବନି ପୁରୀ ଆମେ ଏଇଠି ଯିବୁ ଯିବୁ ବାହାବୁଛୁ କିନ୍ତୁ ଯାଇ ପର୍ନୁ।
କାଇହିଁ ପୁରୀ ଯାଉନାହାନ୍ତି ଏବେ ସ୍ନାନ ଯେତେବେଳେ ହବ ସ୍ନାନ
ସେ ଡୋରି ଲାଗିଲେ ବା ଠାକୁରଙ୍କ ଡୋରି ନ ଲାଗିଲେ ଯାଇପାରିବେ କି। ସେଟା ଜମା ଆପଣ ବାହାରିକି ଥିବେ ଯିବେ ପୁରୀ ପର୍ଯ୍ୟନ୍ତ କିନ୍ତୁ ଠାକୁରଙ୍କୁ ବି ଦର୍ଶନ କରିପାରିଲିନି ଡୋରି ନ ଲାଗିଲେ। ହଁ ଦେଖ ଠାକୁର କେବେ ଡୋରେ ଲଗାଉଛନ୍ତି ଡାକୁଛନ୍ତି ଆମକୁ ଆଉ।
ହଁ ନାଇଁ ଇଛା ବି ଗୋଟେ ଥାଏ।
ଇଚ୍ଛା ହଁ ଇଚ୍ଛା ତ ଅଛି। ଆମ ତ ଇଚ୍ଛା ହଉଛି ଆମ ପୁରୀ ଯିବା ପାଇଁ ତ ଠାକୁର ନ ଚାହିଁଲେ ଆମେ ଯାଇପାରିବ କି।
ନାଇଁ ସେଇଟା ମଣିଷ ଭାବି ଚଳୁଚି ଯେ ଭଗବାନ ଚାହିଁବେ ଆମେ ଯିବୁ ନା ତମର ବି ଏଇଟା ଆଗ୍ରହ ରହିଲେ। ସେ ମନକୁ ମାନ ଡାକିବେ ଟାଣି ତମେ ଆଗ୍ରହ କର ଅଧିକ ଠାକୁର ଡାକିବି
ହଁ।
ଆଉ ରାତି ବେଳେ ସବୁ ଖାଇବା ପିଇବା ପାଇଁ କଣ ରେଡି ହବ।
ରାତିରେ ସକାଳ ତ ଚିଙ୍ଗୁଡି ଖା କରିଥିଲି ଭାତ କରିଥିଲି ପୋଟଳ ଆଳୁ ଭଜା କରିଥିଲି। ଆଉ ରାତିରେ ରୁଟି ଡାଲମାହାରିକ ହବ ଆଉ।
ନେଇଛନ୍ତି ଆଉ ଦିନ ବେଳେ ଆଉ
ଆଦିନ ଏଡ ସାରିଲାଣି। ଆପଣ କଣ ଖାଇଥିଲେ?
ଆଟତା ଖାଇ ମୁଁ ଆମିଷତେ ଆନି ପିଲା ବେଳୁ। ଓ ସାଧା ଉପରେ ଏମିତି ମୁଁ ଖାଏନି କିନ୍ତ ଯୋଉଠି ବାହା ହେଇଛି, ତାଙ୍କ ଘରେ ଆଇଁଷ ପୁଟି ବୁଡିକି ଖାଏନି
ଓ ହୋ।
ଆଇଁଷ କିନ୍ତୁ କରିବାକୁ ପଡେ ଯେହେତୁ ଆଜି ତାଙ୍କ ପାଇଁ ସବୁ ଏଇଠଆ ଚିକେନ ହେଇଥିଲା। ଆଉ ମୋ ପାଇଁ ମୁଁ ସାଧାରେ ଏଇ ଭାତ ମୁଗ ଡାଲି ତାପରେ ଉ କଖାରୁ ମଞ୍ଜି ଟାଇବୁ ମିଳେ ସକାଳ ମଞ୍ଜି ପୋଇ ଆଳୁ ପକାଇକି, ସୋରିଷବଟା ଦେଇ ମସଲା ଦେଇ ଭାଜିଦେଲି ଆଉ ସଜନା ସାଗର ଟିକେ ବସିଥିଲି ଆଉ। ଆଉ ତାଙ୍କର ତ ଚିକେନ୍ ହେଇଗଲେ ତା ସାଙ୍ଗରେ ଖାଇବେ ଟଏ ପାମ୍ପଡ଼ କରିଦେଲେ, ଖାଇଦେବେ ନହେଲେ କାକୁଡ଼ି ଫାକୁଡ଼ି ଚାଲଟ କରିଦେଲେ ଖାଇବେ ଆଇ ସ ସାଙ୍ଗେ ହଁ ଯୋଡ଼ି ଅଛି।
କୋଉ କ୍ଲାସ ପଢୁଛନ୍ତି କଣ? ମୋର ଗୋଟେ ପୁଅ।
କଣ ଛୁଟିଆଟେ ବୋଧେ?
ନା ନା ନଅବର୍ଷର ହେଲାଣି।
ଓହୋ ନଅ ବର୍ଷ ହୋଗିଲାଣି କଉ କିଲେ ତୃତୀୟ ତୃତୀୟ ପଡ଼ିଲାଣି।
ଚତୁର୍ଥ ପଡୁଛି।
ଚ
ଏଠି ସରସ୍ଵତୀ ବିଦ୍ୟା ମନ୍ଦିର ଅଛି, ତ ହଁ ସରସ୍ଵତୀ ବିଦ୍ୟା ମନ୍ଦିରରେ ପଡୁଛି ଆଉ
ଭଲ ସରସ୍ଵତୀ ବିଦ୍ୟା ମନ୍ଦିରରେ ପଢେଇଆ, ପିଲାମାନେ ଟିକେ ସଂସ୍କାର ଶିଖୁଚ ଛନ୍ତି ଆଜିକେ ତଥାପି ଏବେ ଯୁଗରେ ଆମେ କହୁଛେ ଯେ ନା ଯେ ଏବେ ଯୁଗରେ ପିଲା ପ୍ରକୃତିରେ, ବହୁତ ସଂସ୍କାର ଶିଖିଲେଣି ମାନେ ବାପା ମାଆଙ୍କୁ ଭଲ
ହଁ ସେଇଟା ତ ନିହାତି
ମାନେ ଆଉ ଏଇ ଯେଉୁ ଆଗ ଭଳିଆ, ଯଉ ଦୁଇ ତିନିଟା ଘରେ ପିଲା ଥିଲେ ତାଙ୍କ ଭିତରେ ଟିକେ ଭଲ ପାନଥିଲେ।
ଗାଁ ଆଉ ଗାଁ ସହର ଛାଡିବନି କି?
ହଁ ହଁ।
ଗାଁ ଆଉ ସହର ଛାଡ଼ିବନି କି?
କଥା ଆଉ। ହୁଁ।
ଆ ମୁଁ ଯାଇଥିଲି ରଜ ଠିକି ଯାଇଥିଲି, ବୁଲାବୁଲି କରିକି ଆସିି
ଓହୋ ରତିରେ ବୁଲି ବଲିକି ଆସିଲି ଗା।
ହଁ।
ଏଇନା ତାହେଲେ ଉମ ବସିଛନ୍ତି ଚାର
ବସିଛୁ ଆଉ ହ ହଉ ଶୁଣନ୍ତୁ ପଛରେ କଲ କରିବି ଆ?
ହଁ ହଁ ମୁଁ ବି ଯାଉଛି, ଏ ଚାହାପାତି କରି ପିଇବି ଆଉ ରଖୁଛି, ଆଁ ହଁ ହଁ।